ହାଲୋ।
ଆଜ୍ଞା ସାର ନମସ୍କାର।
ହଁ ମ୍ୟାଡ଼ାମ ନମସ୍କାର।
ଭଲ ଅଛନ୍ତି?
ହଁ ମ୍ୟାଡ଼ାମ ଠିକ ଠାକ ସବୁ ଆପଣଙ୍କର କେମିତି
ମୁଁ ବି ଠିକ ଅଛି।
ଆଚ୍ଛା।
ଘଅଠି ସବୁ ଭଲ ଅଛନ୍ତି ଆପଣଙ୍କର?
ହଁ ମ୍ୟାଡ଼ାମ ଘରେ ପିଲା ବୋଲି ଭଲ ଅଛି ଏବେ ଟିକେ ଖାଲି ସେଇ ଗରମ କୁ ଏପଟେ ପାୱାର କଟ ଟିକେ ଅଧିକ ହୋଉଛି ଆମର ଗାଁ ରେ। ଏ ଘର କିଣିବା ଚକରରେ ମୁଁ ଏଇ ଘର କିଣିବା ଜାଗା କରିବା କିଣିବା ଚକର ରେ ଫାସୀ ଯାଇଚି ଘରେ ଟିକେ ନ ଇଂଭୋଟର ଟେ ଲଗେଇପାରୁଛି ନ ଏସି ଟେ ଲଗେଇପାରୁଚି ସେଇ ଚକରରେ ଥଣ୍ଡା ଗରମ ମିସିକି ବର୍ଷା ପାଣି ପାଗକୁ ସେଇ ବୋଉର ଟିକେ ଦେହଟା ଖରାପ୍ ହେଇଯାଇଛି ଚାରିଦିନି ହବ।
ହୁଁ ହୁଁ।
ଜର ଥଣ୍ଡା ହେଇକି ତାର ସେ ଖରାକୁ ଆଡେ ଜର ହଉଥିବ ଆଡେ ଘୋଡି ହେଲେ ଝାଳ ବୋହୁଥିବ ବଡ ଅସୁବିଧା। ସୁବିଧାର ସମସ୍ୟା।
ଏଇ ଯୋଉ ପାଗ ବାର। ପରେ ଚେଞ୍ଚ୍ ହେଇଯାଉଛି। ନା ଲୋ ସିଆଡେଥଣ୍ଡା ଫଣ୍ଡା ଖାଇଦେଉଚେ ଆଡେ ବର୍ଷା ହେଲାବେଳକୁ ପୁଣି ସାଙ୍ଗେ ସାଙ୍ଗେ ଦେହରେ ଯାଉନି ଦେହ ଖରାପ୍ ହେଇଥିବ ଆଉ ମୁଁ ଦେଖ। ଚାହିଁ ଦିଏ ମେଡ଼ିସିନ ହେକା ଖାଇ ତେଣୁ ଭଲ ହେଇଯିବ।
ହଁ ଏ ସେଟା ମେଡ଼ିସିନ ଖାଇଲେଣି ତ ଦେଖ କଣ ହଉଛି। ସେ ଆ। ନା ଗୋଟେ ସମସ୍ୟାରେ ମୁଏବେ ଫସି ଯାଇଛି ଆକଚୁଆଲି ମୋର। ରିସେଣ୍ଟ ଜବ ଟା ଲାଗିଛି। ତ ମୁଁ। ଘର ଗୋଟେ କରିବି ବୋଲି ଭାବୁଛି ଘର କରିକି ବାହା ହେଇବି ନା ଗୋଟେ ଜାଗା ଗୋଟେ ମିଳୁଛି ଗୋଟେ ଭଲ ଜାଗାଟେ ରୋଡ କାନ୍ଥରେ। ସେ ଗୋଟେ ଚାରିଡି। ଫୁଲ ଓସାରିଆ ଜାଗାଟେ। ହ ସେ ସେଇଟା କିଣିକି ରଖ। ଠିକ ତାପରେ ସେଇଠା ଘର କରିବୁ କୋଉଟା ଠିକ ହବ।
ଦେଖନ୍ତୁ ଆପଣଙ୍କ। ମାନେ ବୟସ। ତିି ଅଛି। ବର୍ତ୍ତମାନ ସମୟରେ। କି ହଁ ମୋ ପାଖରେ କିଛି ମାନେ ଏଇଟା କଲେ ହବ କି ଏଇଟା କଲେ କଣ ହବ ଏଇଟା ସବୁଆଡେ ଦେଖିକି। ଟେ ଏବେ ଯାହାବି କରିବେ ଭାବି ଚିନ୍ତିକି ଆଉ।
ନା ଆକ୍ଚୁଆଲି ସିଚୁଏସନ କଣ କି ଘର ଯୋଉଟେ ଅଛି ସେ ତିନି ଚାରି ଦିଶଟ ଜାଗାରେ ସେଠି ଓଷାର କମ ଅଛି ସେଇଟାକୁ ଯଦି ଘର କରିବାକୁ ପଡିବ ମତେ ଟୋଟାଲ ଘରକୁ ଭାଙ୍ଗିବାକୁ ପଡିବ କୋଉଠେ ଯାଇକ ଭଡା ରହିବାକୁ ପଡିବ ଭଡା ରହିକି ସେଇଟା କରିବାକୁ ପଡିବ। ଫଡ଼। କିନ୍ତୁ ଯୋଉ ଜାଗା ଟା ମିଳୁଚଛି ଗୋଟେ। ଗୋଟେ ମାନେ ରୋଡ କାନ୍ଥ ଜାଗା ରୋଡଛଜଷ୍ଟ ତିନିଟା ଘର ଛାଡିକି। କି ଭଲ ଜାଗା ଟା। ଯୋଉଟା ପୁରାଓସାରିଆ ଜାଗା ଯଉଟା ଫିଉଚରରେ ଘର କଲେ ଗୋଟେ ସୁନ୍ଦରିଆ ଘର ହବ। ତ ସେଇ ଚକରରେ ଭ। ମାନେ ମାଇଣ୍ଡ ଟା ଟିକେ ଏ ବେ ଘର ଆରମ୍ଭ କରିବି ନା ସେ ଜାଗା ଟା କିଣିକି ପକେଇକି କିଛି ଦିନ ଆଡଷ୍ଟ କରିକି ପୁଣି ଘର କଲେ ମତେ ବର୍ଷେ ଭିତରେ ମ୍ୟାରେଜ କରିବାକୁ। ବୁଢେ ବୟସ ହେଲେଣି। କିସ କରିବ କୋଉଟା କରିବ। ଠିକ ଅଛି।
ଆପଣଙ୍କର କଣ କଣ କରିପାରିବେ ତା ଅନୁଯାୟୀ ଭାବିଛନ୍ତି କି ବାଛ ବିଛର କରିବେ ଆଉ।
ଏକ ଚୁଳି ମ୍ୟାଡ ଗୋଟେ ବର୍ତ୍ତମାନ ସିଚୁଏସନ ନୁହେଁ କି ମାନେ ଟେନସନ ଗୋଟେ ଚାକିର ନ ପାଇଥିବ ଟେନସନ କଣ ଟେନସନ କେମିତି ଚାକିରରି କରି ସେଟା ଫାଷ୍ଟ ଚାକିରି ସରିଗଲା ପରେ ସବୁ ମାଡି ବସିବେ କିନ୍ତୁ ଘର ଘରେ ଜାଗା କିଣେ ବାହା ହୋ ବଡ ସମସ୍ୟା ସେଇଟାକୁ ଚାଲିଛି।
ଏଇଟା ତ କଣ କରଛନ୍ତି ଭାବ। ତ ଯୋଉମାନୋନ ଚାକିରୀ କରି ନଥିବେ ମ ଭଳା କେତେ କଣ ଥିବେ।
ନାଇଁ ସେଇଟା ତ ସବୁଠୁ ବଡ ସମସ୍ୟା।
କେମିତି ନୁହେଁ କି କରିବାକୁ ଚାହୁଁନୁ କିନ୍ତୁ ଯୋଉ ନ
ଆପଣଙ୍କର କଣ ମ୍ୟାଡାମ୍ ଅଛି ଆପଣ ସୁନ୍ଦର ଅ ଅଛନ୍ତି ଆପଣ ଚାହିଁଲେ ନୁହେଁ ମ୍ୟାରେଜ କରିଦେଲେ ଗଲା।
ଆଜ୍ଞା।
ହୁଁ।
କଣ ଖି କରିଥିଲେ?
ଉଁ?
କଣ ଖାଆ ପିଆ କରିଥିଲେ?
ଖାଆ ପିଅ ସକାଳେ ଆଜି ସାଧା ହେଇଥିଲା ପୋଟଳ ତରକାରୀ ଭାତ।
ଆଜ୍ଞା।
ଆଉ ଆଳୁ ପୋଡ଼ା ଟିକେ ହେଇଥିଲା। ଖାଇଥିଲ କି? ଦି ପରେ-ରେ-ରେ ମୁ କିଛି ଖାଇନଥିଲେ। ପାଣି ଫାଣି ପିଇଥିଲେ। ଏବେ ଟିକେ କଣ ଟିକେ ଭୁସି ମିସେଇ ଟିକେ ପିଇବାକୁ ଯିବି ବୋଲି ଭାବୁଛି ଆଉ।
ହୁଁ ଟିକେ ହେଡା ପିଇବାକୁ ଭଲ ଲାଗିବ।
ଖରା ମ୍ୟାଡାମ ଯେମିତି ହଉଛି ଏବେ ଆମକୁ ପ୍ରଚୁର ପରିମାଣରେ ପାଣି ଦରକାର। ସେ ଓ ଆର ଏସ ପାଣି ହଉ ଲେମ୍ବୁ ପାଣି ହଉ କି ସେ ଜଲଜିିରା ପାଣି ହଉ ସେ ଦହି ହଉ ଏଗୁଡା ଦରକାର। ବଡିିକ ନହେଲେ ଭାବୁନାହାନ୍ତି ମ୍ୟାଡ଼ାମ ମୁଁ ଦିନ ଯାକ ବା ପାଖାପାଖି ତିନି ବୋଲ ପାଣି ପିଇଶାରିବିଣି। ପରିଶା ଗୋଟେ ଥର ଯାଇନି ଦେ କେତେ ଝାଳ ଯାଉଛି।
ହେ ଆଉ ମୁଁ ଏ ସକାଳେ ପଳେଇଲି ଟିକେ ମୋର ଛୁଟି ଥିଲା ତ ମୁଁ ଗଲି ଟିକେ ଜିନିଷ ପତ୍ର କିଣିକି ନେଇକି ଆସି ପରିବା ପତ୍ର ଅଧିକ ପାଇଁ ବାହାରି ପଳେଇଲି ସାଢେ ନଅଟା ପାଖାପାଖି ଆଲା ଆସିଲି ଦଶଟା। ଦଶଟା ସାଢେ ଦଶଟା ହେଇଗଲାଣି ଆଉ। ନାଇଁ ଅଧଘଣ୍ଟେ ଘଣ୍ଟେ ଭିତରେ ମତେ ଲାଗି ଲାଗି ଯଦି ମୁଁ ଘରକୁ ଏବେ ନ ଯେଇବି ତାହେଲେ ମୁଁ ଏଇ ରାସ୍ତାରେ କୋଉଠି ମାନେ ପଡିଯିବି କଣ ବୋଲି ମୋର ଆହୁରି କେତେ କାମ ଥିଲା ଟିକେ ପେଟ୍ରୋଲ ଫେଟ୍ରୋଲ ପକେଇବାର ଥିଲା। କଣ ନାଇଁ। ନାଇଁ ଘରକୁ ଆଗ ଯିବି ତାପରେ ଯାହା କଣ କହିବି ଏଠୁ ଥାଉକି କି ଘରକୁ ଯାଇପାରିବା କି ନାଇଁ? ଦହି ଟିକେ ବନାଏ ଆମର ଦେଶୀ ଦହି ଯୋଉ ଘରେ ବନାନ୍ତି। ଜଣ ଦୋକାନରେ ବିକନ୍ତି ତ। ସେଥିର ଫୁଣି ସବୁ ଅଦା ଛେଚା ଆମର ବୃଷଙ୍ଗ ପତ୍ର ଆଉ କଣ କଣ ସବୁ ପକେଇଥାନ୍ତି। ସେଇଟା ଗୋଟେ ଭଲ ଲାଗେ ଗଟେ ଯେମ କଣ କୁହନ୍ତି ଦହି ପଣା ଯିବ ସେଭଳିଆ ଆଉ ଗୋଟେ ଦିଅନ୍ତି। ତାକୁ ପିଇକି ଆସିଥିଲା ପରେ ଟିକେ ଭଲ ଲାଗିଲା। ଆଉ ଟିକେ କିଣାକିଣି କରିକି ଆସିଲେ ତା କଣ କର?
ହୁଁ ବର୍ତ୍ତମାନ ମ୍ୟାଡ଼ାମ କି ଯାହାର ଇନଭର୍ଟର ଅଛି ନେ ସୋଲାର ଅଛି ଏସିି ଅଛି ତାକୁ କିଛି ଜଣା ପଡ଼ୁନି ତା ପାଇଁ ଖରା ବର୍ଷା ଶୀତ ସବୁ ସମାନ। କିନ୍ତୁ ଆମ ଭଳିଆ ମଧ୍ୟ ବି ଗରିବ ଫାମିଲି ଲୋକମାନେ ବିଲ ପକିଲେଣିି ଲୋକ ତ ଆମେ ଫସୁଛେ ସେମାନେ ଯିଏ ଏନ୍ ଏସ ରେ ରହୁଛି ମୁନିସିପାଲିଟିରେ ରହୁଛି ତାକୁ ଜଣା ପଡୁନି ତାଙ୍କର କରେଣ୍ଟ କାଟୁନାହାନ୍ତି। କିନ୍ତୁ ଗାଁରେ ଏତେ ପାୱାର କ କଟ ସମସ୍ୟା ଚାଲିଛି ଭାବନ୍ତୁ ମୁଁ ଦିନ ଦଶଟାରୁ ସାଢେ ତିନିଟା ଯାଏ ଘରେ ରହିଲି ଏ ସେ କେତେ ଘଣ୍ଟା ହେଲା ସାଢେ ପାଞ୍ଚ ଯେତେ ଘଣ୍ଟା ହେଲା ସେ ସାଢେ ପାଞ୍ଚ ଘଣ୍ଟା ରୁ କିଛି ନହେଲେ ଉ ଢାଇ ଘଣ୍ଟା ଅଢେଇ ଘଣ୍ଟା ପାଖାପାଖି କାଟିଥିବ କରେଣ୍ଟ। କେମିତି ଲାଗିଥିବ ଗୋଟେ ଖରା ଏତେ ଗରମରେ ଗୋଟେ ଲୋକଟେ କେମିତି ବସିବ। ମାନେ ବସିବ ତ ବସିଲେ ବି ଦେହରୁ ଗମଘମ ହେଇକି ଜାଳ ବାହାରୁଛି।
ଆଜ୍ଞା। ସେତେବେଳେ ବଡ ସମସ୍ୟା। ଗାଁ ଗହଳିର ମାନେ ଯେତେବେଳେ ଦେଖିଲା ଆସିକି କରେଣ୍ଟ ନ ଥିବ, ରାତି ଅଧରେ କରେଣ୍ଟ ନଥିବ ଦିନରେ କରେଣ୍ଟ ନଥିବ କଣ କରିବେ କହୁନାହାନ୍ତି।
ଆଜିକଲି ଲୋକମାନେ ସେଇଥିପାଇଁ ଗାଁ ଛାଡିିକ ସହରକୁ ପଳଉଛନ୍ତି। ଆକ୍ଚୁଲି ସହରରେ ସେ ଫାସିଲିଟି ସବୁ ପ୍ରକାର ଅଧିକ ମିଳୁଛି। ମାନେ ସହରରେ ମୋର ଗୋଟେ ସାଙ୍ଗଟେ କଥା କହୁଛି ମୋର ସଢୁ ହେବେ ସିଏ। ସିଏ ତାଙ୍କ ଘରେ ବିନା ଇନ୍ଭେଟର ରେ ସେ ଲଗେଇଛନ୍ତି ତାଙ୍କୁ ଫରକ ପଡୁନି।
ହେଇଯା ହେଇଯ
କିନ୍ତୁ ଆମକୁ ଗାଁରେ ଯଦି ଆମକୁ ଏସି ଲଗେଇବାକୁ ପଡିବ ଆଗ ଇନଭର୍ଟର ଟା କରିବାକୁ ପଡ଼ିବ। ନହେଲେ ମରିଯିବ ଆଡେ ଏସି ଲାଗିଥିବ ଘଣ୍ଟାଟେ ତାପରେ ପଳେଇବ କରେଣ୍ଟ ବଲେ ଗରମରେ ଆଉ ଜୀବନ ରହିବନି ଅଣ୍ଡା ସିଝା ହେଇଯିବ। ମ୍ୟାଡ଼ାମ।
ଏଇଟା ସତ କ କଥା ଗାଁ ଗହଳିରେ ଟିକେ ମୋତେ ଲାଗେ କି ଏସି ମାନେ ଏତେ କାମ କରେ କାମ କରନି ହଁ କଣ ପାଇଁ ନା ଏତେ ଯୋଉ କରେଣ୍ଟ ପଳଉଛି ଲାଇନ ଟାକୁ ବାର ବାର କାଟି ଦିଅନ୍ତି। ଆପଣ ଲଗେଇଛି ଗୋଟେ ଷ୍ଟାବିଲାଇଜର ବି ତାକୁ ପାଇଁ ଲଗେଇବାକୁ ପଡିବ ଆପଣ ଭାବୁନାହାନ୍ତି। ଗାଁରେ ଯୋଉ ଭୋଲଟେଜ ବି ଟିକେ କମ୍ ଥାଏ ଦେଖିବେ ସାଧାରଣତଃ। ତ ବାର ବାର ଭୋଲଟେଜ ର ବି ଆମର ଦେଖୁଥିବେ ମାନେ ଟିକେ ବଢି ଯାଉଥିବ କମି ଯାଉଥିବ। ସେ ସମୟରେ ଯଦି ଗୋଟେ ଲୋ କ ଖାଲିରେ ଲଗେଇ ଦେଇଥିବ। ଏ ଯୋଉ ଆମର କଣ ତ ଏସି ଟା କୁ। ତାଉଁକି ପୋଡିଯିବ।
ସୁହା ହେଇଯିବ ମ୍ୟାଡାମ ଯୋଉ କହନ୍ତିନ କି ସେଟା କି ସେ ଆଉ ରହିବନି ଅବସ୍ଥା। ଏମିତିରେ ମାନେ ଷ୍ଟାବିଲାଇଯାର ଲଗେଇକି ଏସି ବନ୍ଦ ହେଇଯାଉଛି।
ଆଜ୍ଞା।
ଭୋଲ୍ଟେଜ ପାଉନି ଷ୍ଟାବଳାଇଯାର ନଥିବ ତମେ ଲଗଉଥିବ। ଯୋଉ ଅପ୍ ଡାଉନ୍ ହଉଛି ନା ସିଧା ପୋଡିଯିବ।
ସେଇୟା ଏବେ ଦେଖ ଛନ୍ତି ନା ନାଇଁ ଗୋଟେ ମାନେ ଆମର ଏଇ ଯୋଉ ବର୍ତ୍ତମାନ ସମୟରେ ଏସି ବହୁତ ଆମେ ବ୍ୟବହାର କରୁଛେ ନା। ହଠାତ୍ ବ୍ଲାସ କ ଯାଉଛି ମାନେ ବହୁତ ଧନ ଜୀବନ ନଷ୍ଟ ହଉଛି। ବଡ ବଡ ହୋଟେଲ ଗୁଡାକ ହେଇଗଲା। ହଉ ଘର ଦ୍ୱାର ମାନେ ମ କବା ମାନେ ଯୋଉମାନେ ଲଗେଇଛନ୍ତି ନିଜ ଘରେ ବହୁତ ସାରା ଏଇଭଳିଆ ସମସ୍ୟା ମଧ୍ୟ ଆସେ। ଛି ଏଇ ଆମେ କହିପାରିବା କି ବିଦ୍ୟୁତ ସପ୍ଲାଏ ଯୋଉ ଅଛି ଆମର ହଉଛି ଯୋଗାଣ ଆମର ଯେହେତୁ ଆମର। କେତେବେଳେ ବଢଢିଯାଉଛି କେତେବେଳେ କମି ଯାଉଛି ଭୋଲଟେଜଟା ମତେ ଲାଗୁଛି ତା ସେଟା ଗୋଟେ ମଧ୍ୟ କାରଣ ହେଇଥିବ। ଏଇ ଆମର ଏସି ଗୁଡା ଯେତେବେଳେ ବ୍ଲାଷ୍ଟ ହଉଛି।
ନିଶ୍ଚୟ ନିଶ୍ଚୟ ଖରା ମଡ଼ାମ ଯେମିତି ହଉନି କି ସେମାନେ ବି କଣ କରିବେ। କେତେ କୁଆଡେ ଯୋଗେଇବେ ବିଦ୍ୟୁତ ଥିଲେ ନା କାହାକୁ ଦେବେ। ତମ ପାଖରେ ସେତିକି ସଫିସିଣ୍ଟ ଥିଲେ ଆମେ ବାଣ୍ଟି ଦିଅନ୍ତୁ ଆ ନାହିଁ କଣ କରିବେ।
ନାଇଁ ଆଉ ମୁ ଦେଖୁଥିଲି ଗୋଟେ ଏଇଭଳିଆ ନିୟୁଜ୍ ଦି ଚାରିଟା। ଯେ ମତେ ମାନେ ଲଗେଇବା ପାଇଁ ଯେତିକି ଇଚ୍ଛା ଥା ହଉଥିବ। ଏଇ ସବୁ ଜିନିଷ ଦେଖିଲେ ଆଉ ବଞ୍ଚିକି ରହିଲେ କଣ ଗୋଟେ କରିବା ବୋଲି ଭାବିବ ମଣିଷ।
ହୁଁ ହୁଁ। ଠିକ ସମସ୍ୟା ମ୍ୟାଡାମ ଏବେ ଚାଲିଛି। ମାନେ ବର୍ତ୍ତମାନ ଯଉ ଜଳବାୟୁ ପରିବର୍ତ୍ତନ କୁ ସିଚୁଏସନ୍ ତ ଗମ୍ଭୀର ହବାରେ ଲାଗିଛି। ଖରା ଅଧିକ ହଉଛି ବର୍ଷା ଅଧିକ ହଉଛି ଶୀତ ଅଧିକ ହଉଛି ଭଲ ନାତିଶୀତୋଷ୍ଣ ଅଞ୍ଚଳରେ ଅଛ ଯେ ସବୁ ଅନୁଭୂତ କରୁଛ।
ଆଜ୍ଞା ଆଜ୍ଞା ସେଇବା ଆଜି ଆମର ପରିବେଶ ଦିବସ ଅଛଟେ ଲଗାନ୍ତୁ ଆପଣଙ୍କ ନିଜ ପାଇଁ।
ହୁଁ।
ପରିବେଶ ପାଇଁ ପରି ନିଜ ପାଇଁ ଆଗେ ଯୋଗ ହେଇନି କି? ଏ ଗଛ ଟା ଲଗାନ୍ତୁ ତାର ଜତ୍
ଆଜ୍ଞା ମ୍ୟାଡାମ୍ ଭଲ ଲାଗିଲା ମ୍ୟାଡାମ୍ କଥା ଆଜ୍ଞା।
ଆଜ୍ଞା ଆଉ କେତେବେଳେ ତା ଥାବେ।